ହ୍ୟାଲୋ ହଁ ଅଁ
ଆମ କାଟିଦେଲେ କି?
ଜୟ ଜଗନ୍ନାଥ। ନାଇଁ ନାଇଁ ଶୁଭିଲାନି କିଛି।
ଓହୋ।
ଶୁଭିଲାନି କିଛି ହଁ
ହଁ ହଉ। କହିଲି କଣ କରୁ
ଏଇଠି ବସିଥିଲି ଆଉ।
ହୁଁ ବର୍ଷା ହଉନି କି?
ହଉଚି ବର୍ଷା।
ହୁଁ।
ପ୍ରବଳ ବର୍ଷା ହଉଚି ତ ସଖାଳୁ ହୁଁ
ହୁଁ ହୁଁ।
ସକାଳୁ ତ ବର୍ଷା ହଉଚି ଛାଡୁନି ଏପର୍ଯ୍ୟନ୍ତ ଆଉ।
ହୁଁ ହୁଁ। ଆଉ ରୋଶେଇ କରି ସାରିଲେଣି?
ନା ଆଁ ରୋଷେଇ ତ ଆରମ୍ଭ କରିନି ବର୍ଷା ହଉଛି ଲେଟରେ ରୋଷେଇ କଲେ ଏ ଗରମ ଗରମ ଖାଇବ ଥଣ୍ଡା ହେଇଯିବ ନହେଲେ।
ଆଚ୍ଛା।
ଆଉ ତମେ?
ଆମର ତ ଖାଇପିଇକି ବସିଛୁ ଆଉ ଯାଇଥାନ୍ତୁ କାମ କରି ଯେ ସେ ବର୍ଷା ପକେଇଲା ଭାଇ ଗଲେ ରେନିକୋଟ ସେ ରଖିଥିଲେ ଗୋଟେ ଥିଲା ତ ସିଏ ନେଇକି ଗଲେ ମୁଁ ଆଉ ଯାଇନି।
ଓହୋ ଏକା ଅଛ ନା କଣ ରୁମ ରେ?
ଆଚ୍ଛା।
ଓହୋ ଆଉ ଖାଇ କଣ ଖାଇଚ କଣ?
ଆମେ ଖାଇଥିଲୁ ଉ ଭାତ ହେଇଥିଲା ଆଉ ଆଳୁ ଭଜା ହେଇଥିଲା ଆଳୁ ବିନ୍ସ୍ ଭଜା ଆଉ ଉ-ବାଇଗଣ, ପୋଟଳ, ଆଳୁ, ସେ ଗୋଟେ ସେକେ
ଓହୋ ସକାଳୁ ସକାଳୁ ଗରମ୍ ଭାତ ରାନ୍ଧି ସାରିଲୁଣି।
ସକାଳୁ ଉଠିକି ପୁଣି ।
ଯିବେ ହଁ- ହଁ ସମସ୍ତେ ସମସ୍ତଙ୍କ କାମରେ ଯିବେ। ଓହୋ ବର୍ଷା ତ ହଉଚି ଜୋର। ରୁମ୍ ରେ ଥିବ ବସିଥିବ ଆଉ ନାଇଁକି କଣ କରୁଥିବ ଆଉ।
ରୁମ୍।
ହଁ- ହଁ ଅଛି। ନା ମର ଯଉ ମାନେ ପୁରା କ୍ଲୋଜ୍ ଫ୍ରେଣ୍ଡ୍ ସେଇମାନଙ୍କ ସହିତ ଅଛି। ଆମେ ପ୍ରାୟତ ଡେଲି କଥାବାର୍ତ୍ତା ହଉ।
ହୁଁ।
ଏଇ କାମ କରୁଥିବୁ ଫୋନ୍ ଲଗେଇ ଦିଅ ଗପି ଗପି ସବୁ କାମ କରିଦିଅ।
ଟାଇମ୍ ଜଣା ପଡୁନି
ଏ ନାଇଁ। ବହୁତ ଜଲ୍ଦି ହେଇଯାଏ ହଁ। ଉଁ- ଦ ବୋର୍ ଲାଗୁଚି କାମ କରିବାକୁ ଇଚ୍ଛା ହଉନି ବହୁତ୍ ସାରା କାମ ଅଛି। ଏ କଣ କରିବୁ ଗୋଟେ ସାଙ୍ଗ ପାଖକୁ କଲ୍ ଲଗାଅ ଯାଅ। କଲ୍ ଲଗେଇ ଦେଇକି ସବୁ କାମ କରିଦିଅ ସଇଲା କାମ ସଇଲା ପରେ ଫୋନ୍ ରଖିଦିଅ ବସ। ଯାହା କରୁଚ କର। ସାଙ୍ଗ ମାନଙ୍କ ସହିତ ଗପିଲେ ଟାଇମ୍ ଜଣା ପଡେନି। କଣ କଣ କୁଆଡୁ କେତେ ଗପ ଆସେ ଯେ
ହୁଁ ହୁଁ।
ଗପ କୁ ଗପ ହେଇଯାଏ କାମକୁ ବି କାମ ହେଇଯାଏ ତୁ କାମ କରୁଥିବୁ ବୋଲି ବି ମଣିଷ ଜାଣିବ ପାରିବନି କାମକୁ ବି କାମ ହେଇଯିବ।
କଣ ରୋଷେଇ କରିବେ?
ନା ରୋଷେଇ ଭାତ ଡାଲି ତ କମ୍ପଲସରୀ ହବ। ଆଉ ତାପରେ କଣ କରିବି କିଛି ଭାବିନି ମୁଁ କହିଲି ବାରଟା ବେଳକୁ ରୋଷେଇ ଷ୍ଟାର୍ଟ କରିବି ଘଣ୍ଟେ ଦେଢ ଘଣ୍ଟା ସାଢେ ଗୋଟେ ଭିତରେ ରୋଷେଇ ହେଇ ସରିଯିବ। ଆଉ ଦେଢ ଘଣ୍ଟା ଲାଗିବ କରିବି ତ ଆଉ ଯାଇନି ରୋଷେଇ ରୋଷେଇ ଘରକୁ ବି ଆଉ ଖାଇଦେଇକି ପଳେଇ ଆସିଚି। ଏପଟେ ରୁମ୍ ରେ ଟିକେ ଗଡ ପଡ ହଉଚି ମୋବାଇଲ୍ ଟିପୁଚି ଏମିତି ଆଉ। ଆ- ଆଉ। ହଁ ତମର କୁଆଡେ କେବେ ବୁଲିବା ବୁଲାବୁଲିରେ ଅଛି ପ୍ଲାନିଙ୍ଗ୍?
ଆମର ତ ପୁରୀ ଅଛି ଯେ ଏ ଗହଳି କୁ ଇଚ୍ଛା ହିଁ
ଓହୋ ଏଇ ରଥଯାତ୍ରା କୁ ଯିବା ପାଇଁ ପ୍ଲାନିଙ୍ଗ୍ ଅଛି ନା କଣ?
ହଁ ରଥଯାତ୍ରା କୁ ପ୍ଲାନିଙ୍ଗ୍ ଥିଲା ଯିବା ପାଇଁ ଏତେ ଗ ଗହଳିରେ ମୁଡ୍ ହଉନି।
ହଁ ନାଇଁ ତାପରେ ପ୍ରବଳ ତ ଭିଡ ତ ଭିଡ ପ୍ରବଳ ତା ହଁ। ଏମିତିରେ ବି ମନ୍ଦିରକୁ ବି ତମେ ମନ୍ଦିର ଭିତରକୁ ବି ଯେବେ ବି ଯିବ ବି ଦର୍ଶନ କରିବ ବି ଭିଡ। ପ୍ରବଳ ଭିଡ଼ କେତେବେଳେ ତମେ ଫାଙ୍କା ପାଇବନି। ଭଲସେ ଟିକେ ଦର୍ଶନ କରି ହଉନି ଠାକୁରଙ୍କୁ। ଆମେ ଯାଇଥିଲୁ ରେ ନଭେମ୍ବର ଲାଷ୍ଟ ଯୋଉ ନଭେମ୍ବରରେ ଯାଇଥିଲୁ। ଆ ଯେ ଦର୍ଶନ ଭଲ ସେ ବୋହୁତ ଭିଡ ଭଲ ସାର ତ ଲାଇନରେ ତ ଛିଡା ହବ ଦୁଇ ଘଣ୍ଟା ଅଢେଇ ଘଣ୍ଟା ଭଳିଆ ଲାଇନ ରେ ଛିଡା ହବ ଛିଡା ହବ ଦର୍ଶନ ଟିକେ ଭଲସେ ମିଳନ୍ତା କି ଦର୍ଶନ ଟିକେ ବି ଭଲସେ କରିପାରିବନି ଭିତରେ ତ ପୁରା ଠେଲା ପେଲା ଆଉ ତତେ ଚାଲିବାକୁ ପଡିବନି ଭିତରେ। ଗୋଟେ ଜାଗାରେ ଛିଡ଼ା ହେଲେ ଲୋକମାନେ ଠେଲି ଠେଲି ନେଇକି ସେପଟେ ଛାଡ଼ିଦେବେ।
ନାଇଁରେ ଗୋଳି ଝାମ୍ବୁରା ଅନନ୍ୟ
ହଁ ହଁ ହଁ ପ୍ରବଳ ଭିଡ ବା। ଠାକୁରଙ୍କୁ ଟିକେ ଭଲସେ ଦର୍ଶନ କରି ହୁଅନା। ଯିବ ଯଦି ଏଇ ଯୋଉ କଣ କହିଲ ଠାକୁର ଯେତେବେଳେ ଥିବେ ମାଉସୀ ମା ଘରେ।
ହୁଁ ହୁଁ।
ହୁଁ ମାଉସୀ ମା ଘରେ ଯେତେବେଳେ ଥିବେ ମାଡ଼ପ ମଣ୍ଡପରେ ସେତେବେଳେ ଯାଇ ଦର୍ଶନ କରିକି ଆସିବ। ତ ସେଠି ବିି ଭିଡ। ତମେ ଯେତେବେଳେ ଯୋଉ ମୁହୂର୍ତ୍ତରେ ଯାଅନା କାହିଁକି କେତେବେଳେ ଫାଙ୍କା ପାଇବନି ସବୁବେଳେ ଭିଡ ପାଇବ। ହେଲେ ବି ସେଇ ଟାଇମ ରେ ଗଲେ ଟିକେ ହଁ ଦର୍ଶନ ଟିକେ ଯା ଯେମିତି ଟିକେ କରିପାରିବ ଯଦି।
ଦର୍ଶନ ଭଲ ହବ ଥିଲୁ ମୋ ବଡ ମାଙ୍କା ଯାଇଥିଲୁ ସବୁ ମୋ ବଡ ମା ମା ସେ ଯାଇଥିଲେ ତ। କ ଗଣ କିଏ କିଏ ଯାଇଥିଲେ ତ ଯାଇଥିଲି ନାଇ ରହି ବହୁତ ଦିନ ରହିଥିଲୁ ମାନେ। ଦି ଦିନ ତିନି ଚାରି ଥର ଯାଇଥିଲ ଯୋଉ ମନ୍ଦିର ଭିତରକୁ ଦର୍ଶନ କରିବାକୁ ପୁରା ମାନେ ଭଲସେ। ମାନେ ଦିନ ବେଳେ ଗଲେ ଟିକେ ଭିଡ ରହୁଛି ରାତିରେ ଆମେ ଯିବୁ ନଅଟା ଦଶଟା ଏମିତି। ଗଲେ, ମାନେ ପୁରା ଆରାମ ସେ ଦର୍ଶନ କରିକି ପୁରା, ଆସିବୁ।
ହଁ ସେ କେତେ କେତେ ବର୍ଷ ତଳ କଥା କହୁଛ?
ନାଇଁ ଏବେ ରିସେଣ୍ଟ ପ୍ରିଭିୟସ ଇୟର ରେ ଯାଇଥିଲୁ।
ଓହୋ। ତାହେଲେ ହେଇଥିବ ବୋଧେ, ହଁ ଆମେ ବି ତ ସେଇ ଯାଇଥିଲୁ। ଏଇ ଦୁଇ ହଜାର ପଚିଶ ରେ ହେଲେ ବି ତ ପ୍ରବଳ ଭିଡ ବା ଭଲସେ ଟିକେ ଦର୍ଶନ କରି ହଉନି ଠାକୁର। ଠାକୁର ଙ୍କୁ।
ନାଇଁ ନାଇଁ ଯଦି ମାନେ ରହିବ ଦିନଟେ, ଦିନଟେ ଯଦି।
ହଁ ରହିଥିଲୁ ବା। ଆମେ, ହଁ ଆମେ ସେଦିନ ବି ରହିଥିଲୁ। ରାତିରୁ ନାଇଁ ଆମେ ରାତିରୁ ମାନେ ଭୋର ରୁ ଯାଇଥିଲୁ। ମାନେ ରାତି ହେଇ ଚାରିଟା ଖଣ୍ଡେ ବେଳକୁ ଗଲୁ ଦର୍ଶନ କରିବା ପାଇଁ।
ନା ନା ନା ସେମିତି ସେ ସେତେବେଳକୁ ତ ମାନେ ସମସ୍ତେ ଭାବନ୍ତି କି ସକାଳୁ ସକାଳୁ ଫାଙ୍କା ଥିବ ସକାଳୁ ସବୁ ଯାଆନ୍ତି ଭାରି। ଆକଚୁଆଲି ଯଦି ରାତିକୁ ଯିବ ମାନେ ମାନେ ରାତି ମାନେ ନଅଟା ପରେ ଗଲେ କି- ମାନେ ବେଶୀ ଗହଳି ତ ରହିବେ ବଟ୍ ସେତେ ଗହଳି ରହିବେନି ଆଉ ଦର୍ଶନ ଟିକେ ମିଳିବ ଆଉ।
ହଁ ହଁ। ଦେଖିବା ଆଉ କେବେ ଗଲେ ସେଇଭଳିଆ ରାତି ଆ ଯାଇକି ଦର୍ଶନ କରିଦବା ଆଉ ରାତିରେ ଗଲେ କଣ କହିଲ। ମାନେ ଭିତରକୁ ପଶିଲେ ଆଉ ତମେ ଯୋଉ। ଆନନ୍ଦ ବଜାର ସେ ଯୋଉ- କୋଇଲି ବୈକୁଣ୍ଠ ଯାହା ଯାହା ଅଛି ଭିତରେ ଲକ୍ଷ୍ମୀ ମନ୍ଦିର ଟିକେ ଭଲ ଆଉ ସେତିକି ଯାଇକି ବୁଲି- ବୁଲିପାରିବନି। ଖାଲି ସେ ଜଗନ୍ନାଥ ମନ୍ଦିର ଯିବ ଦର୍ଶନ କରିକି ଆସିବ।
ହୁଁ।
ସେଥି ଯୋଗୁରୁ ରାତିଆ ଟିକେ ଇଏ ହୁଏନି ଦେ ଯିବୁ ତ ଏକାଥରେ ସବୁଆଡେ ଦର୍ଶନ କରିକି ଟିକେ ଆସିବୁ ବୋଲି।
ଆଛା ଆମେ ମାନେ ଏବେଥ ସେଥର ଯୋଉ ବୁଲିଲୁନୁ ସେଥର ରାତିରେ ଗଲୁ ଦେଖିଦେଲୁ। ମାନେ ତା ପରଦିନ ଯେତେବେଳେ ଆମେ ସକାଳୁ ଆସିବୁ ବୋଲି ଟ୍ରେନ ଆସିଥାନ୍ତୁ। ତାପରେ ଆମେ ହଁ ସକାଳୁ ଯାଇକି ମାନେ ଭୋର ଭୋର ଯାଇକି ଦର୍ଶନ କରିଦେଇକି ଦଶଟା ଭିତରେ ଆସିଲେ ହେ ଦଶ ତାପରେ ବାହାରିକି ଆଉ କୁଆଡେ ବୁଲିକି ଆସିଥାନ୍ତୁ ହେରି।
ହଁ।
ସି ବିଚ୍ ଆଡେ ବୁଲିକି ତାପରେ ସେଦିନ ଗଲୁ ମାନେ ଆମକୁ ବିଶ୍ୱାସ କରିବନି। ଅ ଏଗାରଟା ହେଇଗଲା ମାନେ ଧାଡିରେ ଠିଆ ହେଇ ହେଇ ତଥାପି ମାନେ ଯାଇପାରିଲୁନୁ।
ହଁ ସେଇଟା ବା ତାପରେ ଠାକୁରଙ୍କର ନୀତି ହଉଥିଲେ। କିଏ ଗୋଟେ କାହାର ଯଦି କିଏ ଆସିଥିବେ ସ୍ପେଶାଲ ଦର୍ଶନ କିଏ କରିବେ ତାଙ୍କ ପାଇଁ ବି। ପୁଣି ବନ୍ଦ ହୁଏ ଦର୍ଶନ ଲୋକମାନଙ୍କ ଦର୍ଶନ। ତାପରେ ନୀତି ପାଇଁ ବି ସେଥିରେ ଘଣ୍ଟେ ଦି ଘଣ୍ଟା ଏମିତି କି ବନ୍ଦ ରୁହେ ଦର୍ଶନ। ଆ ଏମିତି ତ ଲାଇନ ରେ ତ ଛିଡା ହେଇଥିବ ହେଇଥିବ ସିଏ ଚାଲିଥିବ ତାଙ୍କର ରୀତିନୀତି। ଆଉ। ହଁ। ଏମିତି ହୁଏ ଆଉ କଣ କରିବ ମଣିଷ।
ଏମିତି ବି ରହୁଛନ୍ତି ନା। ମାନେ ସେଠି ଯୋଉ ପଣ୍ଡା ରହୁଛନ୍ତି ତାଙ୍କ ସହିତ ଯଦି କଣ୍ଟାକ୍ଟ ରହିବ ଆରାମସେ ଦର୍ଶନ ମିଳିବ। ମାନେ ଲାଇନ ରେ ଠିଆ ହେବାକୁ ପଡିବନି ବହୁତ ଟାଇମ।
ହଁ ଲାଇନ ରେ ଠିଆ ହେବାକୁ ପଡ଼ିବନି ସେମାନେ ଟିକେ ନେଇଯିବେ ଭିତରକୁ ନେଇଯିବେ ହେଲେ ଭିତରେ ଭିଡ଼ ଭିତରେ ଯାଇକି ଦର୍ଶନ କରିବ ଆଉ। ଏ ବାକି ଲାଇନରେ ଟିକେ ଛିଡା ହବାକୁ ପଡିବନି ଆଉ। ଆଉ ସେଠି ଗଲେ ଏଠି ତ ଫାଷ୍ଟ ରୁ ତ ଲାଇନ ଲାଗିକି ଯିବ। ତାପରେ ସେଠି ବି ର- ଲକ୍ଷ୍ମୀ ମନ୍ଦିରରେ ଲାଇନ୍। ବିମଳାଙ୍କ ମନ୍ଦିରରେ ଲାଇନ। ସବୁ ସେଠି - ଭିତରେ ବି ଲାଇନି ପୁଣି।
ହୁଁ।
ଏମିତି ଆମ ପୁଅ ତ ଲଗଉଛି। ପୁଣି ଚାଲ ମମି ପୁରୀ ଯିବା ଆଉ ଥରେ ଯିବା ଆଉଥରେ ଯିବା। ତାର ଖାଲି ମାନେ ସମୁଦ୍ରରେ ଗାଧେଇବାକୁ ତାର ବହୁତ ଇଛା। ତମେ ଯାହା କରୁଛ କର ତାର ସମୁଦ୍ରରେ ଗାଧୋଇବାକୁ ବହୁତ ଇଛା।
ଆଛା ଆଉ ପାଣି ଯୋଉ ଲଢେଇ ଆସ ତ ଖୁସି ଲାଗୁଛି ତାକୁ ଦେଖିକି।
ସେ ହଁ ହଁ ଏଟା ଖୁସି ଲାଗେ ବାଲିରେ ବସିକି ଖେଳୁଥିବ। ଆଉ ଏମିତି ଆଉ ହଁ କ ବଲ ମାନେ ହେଇଠୀ। ବଲ ବଲରେ ସବୁ ଖେଳନ୍ତିନି କି ଫୁଟବଲ ରେ ଧରିକି।
ହଁ ହଁ।
ହ ବଡ ଲେ ଖେଳିବି ଆଉ ନହେଲେ ବାଲିରେ ବସିକି ଖେଳିବ ନଲେ କହିବ ଜେସିବି ଟ୍ରକ୍ ନେଇଯିବି ହେଇଠି ବସିକି ଖେଳିବି ବାଲିରେ ନାଇଁ ଏବେ ଏବେ ତ ମୋତେ ବହୁତ୍ ଲଗଉଛି ହଁ ବହୁତ୍ ଲୋକ ଅହ ବାବା ରେ ଖରା ଯୋଉ ଗରମ ଖରାରେ ତ ଯାଇ ହବନି ତାପ ତ ଏବେ ବର୍ଷା ଯେ ବର୍ଷା ସିଜିନ୍ ରେ ବି ଯାଇକି ବି କୁଆଡେ ବି ବୁଲି ପାରିବୁନି ଭଲସେ
ହୁଁ ହୁଁ
ଆଉ ଯାଇ ସାରୁ ଖରା ବର୍ଷା ଯାଇ ସାରୁ ଯୁଆଡେ ଯିବୁ ଏଇ ଶୀତ ଦିନେ ଟିକେ ଗଲେ ଭଲସେ ବୁଲି ବାଲିକି ଆସିପାରିବ
ହୁଁ ହୁଁ ଶୀତଦିନ ବି ବେଷ୍ଟ
ହଁ ସବୁଠାରୁ ବୁଲିବା ପାଇଁ ନଭେମ୍ବର
ହୁଁ ହୁଁ ନଭେମ୍ବର ଡିସେମ୍ବର ସେ ଶୀତ ଟାଇମ୍ ଟା ଟିକେ ମାନେ ଭ ହୁଁ ଆଉ ବର୍ଷା ଦିନେ ଗଲେ ବର୍ଷା ଆ ବର୍ଷା ଦିନେ ଗଲେ ବର୍ଷା ହଉଥିବ ବୁଲି ପାରିବୁନୁ କି ଖରା ଦିନେ ଗଲେ ଖରା ହଉ ଗରମରେ ବୁଲି ପାରିବୁନୁ ଶୀତ ଦିନ ଯିବୁ ପାଗ ବେଷ୍ଟ ଥିବ ସୁଇଟର ସ ପିନ୍ଧିକି ଶୀତ ବସ୍ତ୍ର ପିନ୍ଧିକି ଆରାମ ସେ ବୁଲି ବୁଲି ଆସିବୁ
ବୁ ବୁଲି ଆସ ସିବ ହଁ ପ୍ରାୟତଃ ନଭେମ୍ବର ଡିସେମ୍ବର ଜାନୁଆରୀ ଫେବୃୟରୀ ମାସ ବି ବୁଲିପାରିବ ଫେବୃୟରୀ ମାସ ବି ଗରମ ପଡି ନଥାଏ ଏବେ ଟିକେ ଟିକେ ହାଲ୍କା ଥଣ୍ଡା ଲାଗୁଥାଏ ଆଉ ଭଲ ଲାଗେ ସେଦିନ ଟା ବି ବୁଲିଲେ ଏମିତି ଆଉ ଦେଖାଯାଉ ମୁଁ ଗଲେ ସରୁ ତାପରେ ସେଇ ଟାଇମ୍ ରେ ବି ପିଲାମାନଙ୍କର ଏଗ୍ଜାମ୍ ଟାଇମ୍ ଟା ଫେବୃଆରୀ ମାସ ତ ପ୍ରାୟ ଛୁଆଙ୍କର ଏଗ୍ଜାମ
ହୁଁ ହୁଁ ଏଥିପାଇଁ ତ ଏଗ୍ଜାମ ହୁଏ